ହୋଉ।
ହଁ କୁହ।
କୋଉଠି
ଜେଜେଙ୍କର ରାକ୍ଷୀ ବନ୍ଧା କଥାରୁ ଅଜାଙ୍କର
ମୁଁ ହିଁ ସବୁ କଥା କହୁଥିବି ତମେ ବି ତ କିଛି କୁହନା। ମୁହିଁ ଗପୁଛି ମତେ ଯାହା ରାଗୁଛି।
ତମେ ଭଲ ଗପିଲା ଟାଇମ ପଳଉଛି ମୁଁ ଆସୁନି ମନେ କହ ପଚାରି କଣ ଖାଚ କହ ନାଇଁ ଏଇଗୁରା ହିଁ ପଚାରୁଛି।
ମତେ ବି ଫାଷ୍ଟ ଫାଷ୍ଟ ସେମତି ଲାଗୁଥିଲା ତ ଏବେ ମୁଁ ଯାହା ପାଉଛି ଗପି ଦଉଛି।
ଓ ତମେ ଏତେ ସାରା କଲ କଲଣି ନା?
ତ ହଁ ଏକ୍ସପିରିଏନ୍ସ ସେଟା ବି ତ କିଛି ଜିନିଷ ଅଛି ନା।
ମୋର ତିନିଟାକୁ ବୋଧେ ପଢିଲଇ କ ଯିଏ କରିଥିଲେ ତାଙ୍କଠୁ। ସେ ଘର ପାଖର ମୋ ଭଉଣୀଙ୍କର ସାଙ୍ଗ। ତାଙ୍କର ବାହାଘର ହେଇନି ଯେ ଯିଏ ଆମକୁ ମାନେ ଆଡ କରିଛନ୍ତି ସେଇ।
ଓହୋ ହଉ ଠିକ ଅଛି ଠିକ୍ ଅଛି ଥାଉ ଥାଉ ଥାଉ ଥାଉ ଥାଉ। ପରେ କହିବ ହଁ ତ କଣ କହିବି କୁହ। କଣ ଶୁଣିବାକୁ ଚାହୁଁଛ?
ସେଇ ତ ଜେଜ ମିସ୍
ମୁଁ ଏବେ ଫ୍ରି ଅଛି ମୋର ଆଜି ମୁଁ ଫ୍ରି ଅଛି ମୋର ଆଜି କ୍ଲାସ ନାଇଁ ମୁଁ ଯାହା ପାଇିବି ତାହା ଗପିବି କୁହ ଆଜି ମୁଁ ଆଜି ମୁଁ ସବୁ ଗପିଦେବି କୁହ। ହଁ।
ସର ଜୁଟ ଟୋଟେଲ ନା।
ହଁ। ମୋ ଫୋନ ରେ ଚାର୍ଜ ବି ନାହିଁ।
ହୁଁ ହୁଁ।
ତ କଣ କହୁଥିଲି ମୁଁ ଭୁଲିଗଲିଣିି। ନା।
ନା ଯେତେବେଳେ ମେସେଜ ଗଲେ ତ ରିପ୍ଲାଏ ଦେଲାନ ହଁ।
ଆରେ ରିପ୍ଲାଏ ଦେଲିନି ମୁଁ କଲ ରେ ଥିଲି।
ହୁଁ ହୁଁ।
ହେଲା।
ହୁଁ ହୁଁ।
ହଉ କୁହ କୁହ କଣ କହିଲି।
ସେ ଜେଜେଙ୍କ କଥା କଣ କୁହ ଅଜାଙ୍କ କଥା। ହ ତମର ନିଜର ଯେଜନାହାନ୍ତି ମାନେ ଏ
ହଁ ଜେଜେ ଜେଜେମା ସବୁ ଅଛନ୍ତି।
ସେ କଣ କେମିତି?
ଜେଜେ ଜେଜେମା ସବୁ ଅଛନ୍ତି। ହଁ ସେମତି ହିଁ।
ବାପାଙ୍କର କଣ ଭାଇ ହେରିକି ନାହାନ୍ତି କି ବଡା ବାପା ସାନାବାପା।
ହଁ ହଁ। ହଁ ବାପା ଅଛନ୍ତି ଆଉ ଦାଦା ଅଛନ୍ତି ଆଉ ଦି ଜଣ ପିଇସି ଅଛନ୍ତି।
ହୁଁ।
ହେଲା ତ ମତେ ମୁଁ ମାମୁଁ ଘର ସାଇଡ ର ହିଁ ସମସ୍ତେ ଭଲ ଲାଗନ୍ତି। ବାପାଙ୍କ ସହିତ କିଛି ଭଲ ଲାଗନ୍ତିନି। ଏମିତିରେ କି ମୋ ବାପାଙ୍କର ବାପାଙ୍କର ବାପା ମା ବି ମତେ ପସନ୍ଦ ନୁହନ୍ତି।
ଆଛା। ଓହୋ।
ହୁଁ ହୁଁ।
ପୁଣି କଣ ଏବେ ତ ଖିଆ ହେଲା ପୁଣି କେତେବେଳୁ କଣ ଖିଆ ହବ?
ଆଜି ତ ବୋହୁତ ହଇରାଣ କରିଚନ୍ତି ଆଜି ତ ଆମକୁ ଖାଇବା ଦଶଟାରେ ଦେଇଛନ୍ତି ଆମ ଟାଇମ ହୋଉଚି ନଅଟା। ତ ଦଶଟା ଦେଇଛନ୍ତି ଆଉ ଆଜି ତ ନନ ଭେଜ ବାରି ପୁଣି ଲେଟେରେ ଖାଇବା ଦେଇଚନ୍ତି ତ ଆଜି ଦିଇଟା ରୁ ଖାଇବା ଟା ଘୁଞ୍ଚିକି ତିନିଟା ରେ ହବ। ମାନେ ଆଜି ତିନିଟାରେ ଖାଇବା ଦେବେ।
ତିନିଟାରେ ଦେବେ ସେଟା ମାନେ ଆଜି କଣ ହବ ଆଇଟମ କଣ ସବୁ?
ଆଜି ଏବେ ଭେଜ ରେ କଣ ହୋଉଚି ଜାଣିନି ନନ ଭେଜ ରେ ଅଣ୍ଡା।
ହୁଁ ହୁଁ।
ଭାତ ଡାଲି କମ୍ପଲସରି ନନ ଭେଜ ନନ ଭେଜ।
କାଇଁ ଛାଡିବି ପଇସା ଦୋଉଚି ମାଗଣା ଦ
ଆରେ ନା ଭେଜ ରେ ଦୋଉଚିନ୍ତି ପୋଟଳ ତରକାରୀ ତାକୁ ମୁଁ କଣ ପାଇଁ ଖାଇବି।
ନନଭେଜ ରେ କଣ ଖାଲି ଅଣ୍ଡା ଆଉ ତରକାରୀ ତ ଯାହାହେଲେ କଣ ଦୋଉଥିବ?
ହଁ ଅଣ୍ଡା ତାପରେ ଆଳୁ ତରକାରୀ ଦୋଉଚନ୍ତି ତା ସହିତ। ହେଲା ଅଣ୍ଡା ଏମିତି ସିଝା ଦୋଉଚନ୍ତି ଆଉ। ନା ନା ନା ନା ନା ନା ସିଏ ତ ବେଟର ଖାଇବା ଥିଲା ଇଏ ତ ତାଆଠୁ ଖରାପ୍।
ତମର ଗମେଣ୍ଟ ଇସ୍କୁଲ ଥିଲା ହୁଁ। ସିଏ ହିଁ ମଜା ପ୍ରାଇଭେଟ ବାଲାଙ୍କର କିଛି ନାହିଁ ତାଙ୍କର।
ହ ମୁଁ ତ ବସ ଏବେ ହିଁ ଭାବୁଛି ଆମ ସାଙ୍ଗମାନେ ମିଶିକି ଖାଉ କଣ କରୁ ବୁଲୁ ଇଏ କରୁ ସେଏ କରୁ। ଆମ୍ବ କୋଉଠି ଥିବ ଏମିତି ଆମ୍ବ ହଉ ହଉ କା କସିି ଆମ୍ବ ଖାଉ।
ହଁ ସ୍କୁଲ ମୁଁ କହିଲି ସ୍କୁଲରେ ସ୍କୁଲ ରେ ହାତ ଟେକିବାକୁ କହିବେ ଯୋଉଦିନ ଅଣ୍ଡା ବାରି ଥିବ। ହାତ ଟିକିବାକୁ ନା କଣ କୁହନ୍ତିନି କି ହାତ ଟିକିବା ପାଇଁ। ହଁ କିଏ ଖାଇବ କିଏ ଖାଇବ ତାଙ୍କ ନା ଅଛି। ଅଲଗା ସାଙ୍ଗ ଯାର ଖାଇବାର ନଥିବ ତାର
ହୁଁ।
ସିଏ କଣ କରିବ ମନା ମନା କରୁଥିବ ଆମେ ତାକୁ କିନ୍ତୁ କହିବୁ ତୁ ହାତ ଟେକି ଦେ ତୋ ଅଣ୍ଡାଟା ଆମକୁ ଦେଇବୁ।
ହଁ। ମୁଁ ଅଣ୍ଡା ଭିତରେ କେଶର ଖାଏନି ତ ମୁଁ ଏମିତି ତ ଧଳା ପାଟା ଖାଏ। କେସରଟା ଯାକୁ ଦେଇଥିବୁ ସାଙ୍ଗମାନଙ୍କୁ ଆଉ।
କିଈଶର ଖାନି?
ନା। ତମେ କୁହ ତମେ କୁହ ମୁଁ ବୋହୁତୁ ଗପୁଛି ମୋ ପାଟି କାଟିଲାଣି।
କେଷରଟା କଣ ମାନେ ଭଲ ଲାଗେନି ନା
ତା ସ୍ମେଲ ବାନ୍ତି ଉଠଏ।
ଓହୋ ତୁମେ କ ତମେ ମୋଟା ଅଛ ନା ପତଳା ଅଛ ନା କେମିତି କଣ ଅଛ?
ତମକୁ କଣ ଲାଗୁଛି?
ମୁଁ ଜାଣିପାରୁ
ନାଇଁ ନାଇଁ କୁହ ନା କୁହ କୁହ ମୋର ଏତେ କଥା ଶୁଣି ଲଣି କୁହ? ମୋର ଖାଇବା ପସନ୍ଦ ନା ପସନ୍ଦ ମୁଁ କହିଲିଣି ହୁଁ। ପତଳା ବହୁତ୍।
ପତଳା।
ହୁଁ ମୁଁ ଅଣଚାଷ କିଲୋ।
ମୋବାଇଲରେ ତମର ଗେମ୍ ଫେମ କଣ ଖେଳିବକୁ ଭଲ ପାଅ।
ମୋ ଫୋନରେ କିଛି ବି ଗେମ୍ ନାହିଁ ମୁଁ କିଛି ବି ଖେଳେନି।
ଇନଷ୍ଟା ସେଇଟା ତ ସବୁ ଫୋନ
ଇନଷ୍ଟା ନାଇଁ ୟୁଟ୍ୟୁବ ହିଁ କାଫି ମୋ ପାଇଁ ତ ସେଇଥିରେ ତ ମୁଁ ସେଇଥିରେ ମୋ ସ୍କ୍ରିନ ଟାଇମ୍ ହେଇଯାଉଛି ନଅ ଘଣ୍ଟା ଦଶ ଘଣ୍ଟା ଆଉ ଇନଷ୍ଟା ରହିକି ଲାଭ କଣ। ଓହୋ।
ହୁଁ। ଆପରେ ଯୋଉ ଝିଅ ଦେଖା ଅଛି ତାରି ଭଳିଆ ପତଳା।
ହଁ କଣ?
ଇଏ ଯୋଉ ଦେଖା ହାଉଛି ମାନେ ସ୍କ୍ରିନ ଉପରେ ବି ଯୋଉ ଦେଖା ହୋଉଛି ଇଏ ହେଇଥିବ।
ହଁ।
ତାରିଭଳିଆ ପତଳା।
ମୁଁ ଜାଣିନି ତ ମୁଁ କହିଲି। ମୁଁ ଅଣଚାଶ କିଲ। ତେଣିକି ତମେ ଭାବ ମୁଁ ଯୋଉ ପତଳା ହେଇଥିବି ଯାହା ହେଇିଥିବି।
ଅଞ୍ଚାଶ।
ହଁ ଅଣଚାଶ ଅଣଚାଶ। ତ ମାନେ ଏମିତି ପତଳା ନୁହେଁ ଯେ ଯେମିତି ମଲାଙ୍କ ଭଳିଆ ଦେଖାଯିବି ନିର୍ଜୀବ। ତ ସେମିତି ନୁହଁ ବାସ୍ ଠିକ୍ ଠାକ ଅଛି ଯେତିକି ଯାହା ଅଛି ଠିକ୍ ଅଛି ମତେ ଆଗକୁ ବହୁତ ଅଧିକା ହବାର ନାହିଁ। କମିବାର ନାହିଁ କମିବାର ବି ନାହିଁ ଇଆଠୁ।
ହଁ।
ଆଉମୋ ଜିିନ ରେ ଅଛି ପତଳା ହବା। ମୋ ମାମା ହିଁ ମୋ ମାମା ନିଜେ ଛୟାଳିଶି କିଲୋ ମୁଁ ତ କହିଲି ତାଠୁ ଅଧିକା ହେବି।
ହୁଁ। ଆସ ଘରେ ତ ସବୁ ଥିବେ। ଆଜି ଘରେ କଣ ଘରେ କଣ ଖାଇବାକୁ ହେଇଛି ପଚାରି ନ କିଛି।
ମୋ ଘର ଲୋକ ମତେ କଲ୍ କରନ୍ତିନି ମୁଁ ହିଁ ତାଙ୍କୁ ରାତିରେ ଥରେ କଲ୍ କରେ। ସେମାନେ ବହୁତ୍ ବିଜିିଥାନ୍ତି।
ଫୋନ କରନ୍ତିନି?
ହଁ କିଛି କାମ ପଡ଼ିଲେ ହିଁ କଲ୍ କରନ୍ତି ଏବେ ହିଁ ମୋ ମାମା କୋଉଦିନ କଲ୍ କରେନି। କାଇଁ ନା ଆମର ବହୁତ୍ କାମ ଗାଈ ବାଛୁରୀ ଅଛନ୍ତି ତ ଆ ତାପରେ ବାକି ରହିଲା କଲ କରିବା କଥା ସେମିତି କିଛି କାମ ଥିଲେ ଯଦି କଣ ଥାଏ ସେ କଲ୍ କରନ୍ତି ନହେଲେ ରାତିରେ ମୁଁ ମୋ ମୋ ସାଇଟ୍ ରୁ କଲ୍ କରେ। ଯଦି ମୁଁ କେମିତି କୋଉଦିନ ରାଗି ଯାଇଥିବି କଣ ସମସ୍ତେ ତାଙ୍କ ଘରଲୋକ କଲ୍ କରୁଛନ୍ତି। ତମେମାନେ ମତେ କେହି କଲ୍ କରୁନ। ସେଦିନ ମୋତେ କଥା ଶୁଣାହବ ତୋ ରିଚାର୍ଜ ସେଥିପାଇଁ ହୋଉଛି ଯେ ତୁ କଲ କରିବୁ ଆମକୁ। ମୁଁ ତାପରେ ଆଉକିଛି କହେନି ଚୁପ୍ ହେଇଯାଏ।
ଏମିତିଆ ଇମୋସନାଲ ବେଜିତ କଲେ ଆଉ କଣ କରିବ।
ଇୟା। ତାପରେ କିଛି କୁହେନି ବାସ୍ ମୋ ମାମାର ବି ଦେହ ପ୍ରାୟ ଠିକ୍ ରହେନି ତ ମୁଁ ତ କିଛି କୁହେନି।
ଦେହ ମାନେ କଣ ହୁଏ?
ସିଏ ଗୋଟେ ପେସେଣ୍ଟ ହିଁ ତାର ଗୋଟେ କିଛି ସରିଲା ପରେ ଗୋଟେ କିଛି ଆରମ୍ଭ ହେଇଯାଏ।
ହୁଁ। ବାପାଙ୍କ ଦେହ ହରି ସବୁ ଠିକ୍ ଅଛି।
ହଁ ବାକି ସବୁ ଆମେ ସୁସ୍ଥ।
ତମେ ତ ପୁରା ସୁସ୍ଥ ଆଉ ସମସ୍ତେ ଠିକ୍।
ତମକୁ କେମିତି ଲାଗୁଛି ମୁଁ ପୁରା ସୁସ୍ଥ।
ତମ କଥା ଯଉ ଗୋବର ଗୋବର ଗୋବର ଗୋବର ହଉଛ।
ମାନେ କଥା ନହଲେ ଦୋଷ ହେଲେ ଦୋଷ, କଣ କରିବି ମୁଁ?
ନାଇଁ ନାଇଁ କଥା ଗୁଟା କିନ୍ତୁ ଇଏ ହଉଛି ଭଲ, ଟାଇମ ପଳଉଛି ଜଣା ପଡୁନି। ଭଲ ଲାଗୁଛି।
ଦେଖ ତମ ସହିତ କଥା ହେଇଯାଉଛି। ପୁଣି ଆଉ ଯୋଉମାନେ ଅଛନ୍ତି। ସେମାନେ ମାନେ ସେମାନେ କଣଟା କହୁଛନ୍ତି ମୁଁ ମ୍ୟୁଟ୍ ଏପଟୁ। ଯାହା ସହିତ ଜାଣି ମୋ ଭାଇ ମ୍ୟାଚ କଲା।
ଓ। ମାନେ ଦିଅ ମାନେ କଣ? ଝିଅ ପିଲା ଅଛନ୍ତି ନାଧିକ ପୁଅ ପିଲା, କଣତ କଥା
କଣ କଥା ହେବାରେ କହିବି?
ହୁଁ।
କହିବି।
ନା କହି ସାରେ କଣ ଅଛି କି କିଛି?
ମୁଁ ଜାଣିନି ତ ସେଥିପାଇଁ
ଆଉ ଥାଉ ପଛରେ
ହ୍ୱାଟସପ୍ ରେ କଲ୍ କରିଥିଲି।
ସେ ସାଙ୍ଗ ହେଇଗଲେ ଆମେ
ଛୁଆପିଲା କାମ ସରିଲା ପରେ ମୁଁ ଆଉ ପଚାରବିନି କି
ପଚାରିବନି।
ଦେଖିବା କଣ ହଉଛି? ତମକୁ କଣ ଲାଗୁଛି?
ସେମିତି କିଛି ନାହିଁ ସେ କଣ ଏଇଟା ତମ ପର୍ସି ନାଲ ନମ୍ବର ଏଇଟା?
ହଁ।
କରିବା ଟା କିଛି ନାହିଁ ଝିଅ ପିଲା କିଛିଟା ପୁଅ ପିଲା ଯଦି କଣ ଥିବେ ଇଏ ଥିବେ ନା କାଳେ କଣ କରିବେ? ସେଇ ଓହୋ କଥା ହେଇ ସାରିଲା ପରେ କାମ ସରିଲା ପରେ ବ୍ଲଗ ଅରିଆ କରିଦବା ଏଇଟା
ବେଟା ବେଟା ହଁ
ଏ ନମ୍ବରରୁୁ କରିବା ବି ତମର ଏଇଟା ଭୁଲ ହେଲା।
ଆଉ ମୋର କଣ ଦି ଚାରିଟା ସିମ୍ ଅଛି ନା ଫୋନ ଅଛିି।
ହୁଁ ଇନକମ କରିବାର ଅଛି ନା।
ମୁଁ ବାସ ଏଇ କଲଟା ସରୁ ମୁଁ ତାପରେ ତମକୁ କହୁଛି।
ହଁ। ଏ ସରିବ ଆଉ କିଛି ସମୟର ଅପେକ୍ଷା।
କରଥାଅ ଅପେକ୍ଷା କରଥାଅ କରଥାଅ କରଥାଅ ଅପେକ୍ଷା।
କାଟିବ ବା ତମ ସିଆଡୁ କଟା ହବ ନା କଣ?
ହଁ ସେ ବି ସେଇ ମନକୁ କଟିବ ମୁଁ କାଟିବିନି।
ମନୁକୁ କଟିବ କେମତି କାଟିବ?
ଟାଇମ୍ ହେଲେ।
ଟାଇମ୍ ମାନେ ତାର ସେମିତି ଅଛିି ଆମକୁ କାଟିବାକୁ ପଡ଼ିବ ନା କଣ।
ସେ ଆପେ କଟିଯିବ ଛାଡ଼ ଛାଡ଼। କିଛି କହିଲେ ହବନି ମୁଁ କାଟିଲି ଟାଟା ବାଏ ବାଇ।
ହୁଁ।